ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ।
ଶୁଭିଲା?
ହଁ ହଁ। କଣ କରୁଛ?
ଏଇ କ୍ୟପ୍ସି କମ୍ ଟିକେ କାଟୁଛି।
କଣ ଟା?
କ୍ୟାପ୍ସିକମ୍।
ହୁଁ ଦେହ ପା ଭଲ ଅଛି? ଏଇଟା ରୋଷେଇ ବାସ କାଲି ରଜ ପାଇଁ ଏୟା ଡିସ। ସ ଚାଲଛି।
କାଲି ରଜ ପାଇଁ କଣ ସ୍ପି ସ୍ପୀ ସ୍ପେଶାଲ?
କିଛି ଏମତି ସ୍ପସିଆଲ ନାହିଁ ଏମତି ପୋଡ ପିଠା ଯୋଉ କରିବୁ ମୁୂଆ ପିଠା।
ହ
ମୁଆଁ ପିଠା କରିବ ଆଉ ଯୋଉ ଯା ଆସିବେ ଯେ ଆଜି ପୋଡ ପିଠା। ଆଉ କଣ କଣ ସେ ପିଠା ବରା ଏମିତି ସବୁ ଧରିକି ଆସିବେ। କହିଛନ୍ତି।
ଆ ଜଣେ ଅପା ପ ହଁ ହଁ ହଁ ଯୋଉ ଅପାୟ ଏଇଠି ଅଛ
ହଁ ତ ସିଏ ଧରିକି ଆସିବେ ଯୋଉ ପୋଡ ପିଠା। କହିଥା ତ ଆମର ଯି ମୁଆଁ ପିଠା କରିବୁ ଆଉ ଯଦି ଚିକେନ କରିବୁ। ଏମିତି ଆହୁରି ଯୋଉ ଶାଶୁ ମା କହିଛନ୍ତି ଦେବେ ବୋଲି। ଏଇ ଏଇଠି ଜଣେ ଜଣଙ୍କ ଦି ଘରକୁ।
ହୁଁ।
ହଁ ଚିକେନ ମୁଁଆଁ ପିଠା ଏମିତି ଦବୁ ଆଉ ଏମିତି କିଛି କରିବନିି। କରିବୁ ପରଦିନଠ ପିଠା ହରୀକା କରିବୁ ଆମର କଇ କୁଆ ଯେ ମାମୁଙ୍କୁ ଓ ମୋ ଶାଶୁ କରେଇ ଦେଇଛନ୍ତି ଦୋଳିଟେ। ତ ଏଟି ବାରିଆଡେ ଗୋଟେ ଦିଟା କରିଛନ୍ତି। ପରି ଏ କୁହ ପାଖରେ।
ହୁଁ।
ଯୋଉ ଦିଟା କରିବା ଥିଲା ଯେଉ ଗଛ ଏମିତି ଆଉ। ହଁ ଭଲ ଇଏ ମିଳିଲାନି ଜଣେ ଲୋକ ଆସିବେ କରେଇ ଦେଇକି ଯାଇଛି ଦୋଳି ଆଉ। ଛୁଆ ଆସିଲେ ଜିଦି କରିବେ ନା ଖେଳିବା ପାଇଁ ସେଇ ଛୁଆଙ୍କ ପାଇଁ। ହୁଁ
ହୁଁ ତମେ? ଖିଆ କାମ ମ ସଇଲେ ପୁଣି ଦୋଳି ଖେଳିଯିବା ହେଟା ବାରିଆଡେ ରହିଯାଉଛି ନା ଟିକେ- ଯିବା ପାଇଁ ଟିକେ ଲାଗେ।
ମୋର ତ ସକାଳୁ ପହଁରୁ ବୋପାଲୋ ଆଉ କଣ? ସକାଳୁ ପହଁରୁ ମୋର ତ କାମ ସରୁନି ବାସନ ଏତେ ଯେତେ ବାସନ ଥିଲା। ସବୁ ମାଜିକି ଥାକ ଗୋଟେ ଶଯାହେଇଛି ଏଇନା ଯିବି ଟିକେ ରେଷ୍ଟ ନେଇଯିବି ହେମିତି ପଡ଼ିଥାଉ ନନଷ୍ଟପ୍ କଲେ କାଟୁଚି ନା ଦାଣ୍ଡକୁ ଆ ବାସନ ମାଜିଛି ଯେତିକ ମୋର ଟୋଟାଲ ବାସନ ସବୁ ମାଜିଛି। ଯେତେ ବାସନ ଡିସ୍ ଫିସ୍ ଯାହାବି
ଉଁ ହୁଁ ମୁଁ ମାଜିବାକୁ ପଡ଼ିବ ବାହାରକୁ ଯାଇଥିଲେ ହେରା ଧୂଳି ଧୂଳିଟା ଆଉ ପୁଣି ଆସିକି ସଫାସୁତୁରା
ହଁ ପୁଣି ର ଭାଇ ପୋଛା ପୁଛି
ଆଉ ତାପରେ ଏଇରା କଣ ସଇଲା ବେଳେ ଟିକେ ଏଇନା ପୋ ପୋଛା ପୁଛି କରିବି ନା ଏଇନାକେ ସରିଯିବ ପହରଦିନ ସାରିଦେବି। ଗୋଟେ ବ୍ଲାଉଜ କରିବାର ଅଛି ତାକୁ କରିଦେଇକି
ହୁଁ ଭାବିଚୁ ମଝି ରଜ ଦିନ ଶାଶୁ ମା ସହିତ କଥା ହେଇଛୁ। ଯିବୁ ଫିଲ୍ମି ଦେଖିବୁ ବୋଲି ଦେଖିଆ ଏଇଠି କଣ ପଡ଼ୁଚି। ଫିଲ୍ମି ଦେଖିକି ଯିବୁ ଦେଖିକି ଆସିବୁ ଛୁଆ ପିଲା ଖୁଡି ହରିକା ବି ସବୁ ବାହାରିଛନ୍ତି ଏକାଠି ହେଇ ଯିବା ପାଇଁ।
ହଁ ଭଲ ଏକାଠିଆ ଆଉ ଭଲ ନା।
ହୁଁ କାରଣ ଲାଷ୍ଟ ରଜ ଦିନ ଯଦି ହବ ଝିଆରି ଯେ ସେ ପଢୁଛନ୍ତି ସେ ତାଙ୍କର କ କଲେଜଟା ଖୋଲିବ ନା ସେ ପଳେଇବେ ଯଦି ହବ। ତ ହେଇଥିପାଇଁ ତା ଭିତରେ କାମ ସା ଦେଇକି ନା ସେ ହୁଁ ମଝି ରଜ ଦିିନ ଭାବିଛୁ ଦେଖିବା କଣ ହଉଛି କାଲି। କାଲି ପ୍ରଥମ ରଜ ନା ବହୁତ କାମ ଅଛି। ନେଇକି ଆଜିଠୁ ତ ଆମର ଏଇଠି ନଡିଆ କୋରା ହେଇକି ଭଜାଏ ପିଠୋଉ ବଟା ଆଜିର ତଥାପି ଅଧା ସାରିଦବୁ ସକାଳୁ ଆମର ଖିଆ ନା। କାଲି ସକାଳୁ ହବନି। ମୁଁ ହେଥିପାଇଁ ଦେଖିଆ କଣ ହଉଚି ଆଉ।
ଉଁ ହୁଁ ମୋର ବି ଏଇତ କାମ ହେଲା।
ଯଲ୍ଦି ଦିଦି କଲା କଲା ନହେଲେ ନାହିଁ। ଯୋଉ ଆଙ୍କ ପରସ୍ତ ନର୍ମାଲି ସେ ଚାଉଳ ଚୂଡା ଦେଇକି ଗୋଟେ ପିଠା କରିଦେବି। କରିଥିଲେ ମା ଭଲ ଲାଗୁଥିଲା ହେଲା।
କେମିତି ଚାଉଳ
ଚାଉଳ ଆଉ ହଁ ଚାଉଳ ଆଉ ଆଉ ଚୁଡା ଫୂଡ଼ା ଖାଉଥିଲ ତ ହଁ ଖାଇଥିଲି। ହଁ ସେମିତିଆ କରିଦେବି ତାପରେ ଦେଖିବା ଆହୁରି ଦି ଦିନ ଅଛି ନାଁ।
ଦୁଦୁରା ପିଠା।
ନାଇଁ ନାଇଁ ନର୍ମାଲି ଚକୁଳି
ଚାଉଳକୁ ଚୁଡା।
ହଁ ଦି ତିନିଥର କହିଥିଲେ ଭଲ ଲାଗୁଥିଲା। ଯେ ମୁଁ ଆଉ ମାନେ ଆଜି କ ସରିଲା ବଳେ ମତେ କାଠି କର ପାଠ ମୋର ଯେମିତି ପଢିଛି। ମୁଁ ଆଉ ହେସବୁ ଧନ୍ଦାରେ ଆହୁରି ଦି ଦିନ ଅଛି ନା ଥରେ ଆର୍ ଯେତୁ ଝିଅ ଥରେ ଆଡଜଷ୍ଟ କରିକି ଇଏ କରିଦଲେ ତାପରେ ଯେମିତି ମୁଁ ଚାହିଁକି ପିଠା କଣ ଯାହା କରିପାରିବି ନା ନ ନାଇ ମୁଁ ମୋର ସେମିତି କରିବି ବୋଲି ଭାବିଛି ଆଉ। ହବ ନିକି। ଓଃ ହେଇ ଦିନ କରିବ ବୋଲି କଣ ମାନେଅଛି। ସେଇଆ ତ ଗୋଟେ କରିଦିନେଇବା ତାପରେ ଯଦି। ସମସ୍ତେ ମିଶିକି ହଁ ଫାମିଲ ଯାଇଛନ୍ତି ତାହେଲେ ଆଉ। ଅଲଗା ପିଠା ଫ ଯିଏ କରୁଛ କର ନିଜ କହି ତ ଆସନିତା ଦୂରେଇଟା କିଏ ବସିକି କରୁଛି। ଏ ଆସିଲେ ବୋଟେ କଥା ହଁ ନା ନାହିଁ।
ହଁ ପୁଣିଆ ଆହିଲେକି ଘର ମ ଅଲଗା।
ହଁ ଆଉ ଘରେ ଘରେ ଥିଲେ ତ ଜାଣିଛ ଅଧିକ ହଉ ଆଉ ଏଇରା
ଏଇ ଯେ ଆମର ପାଞ୍ଚ ମାନେ ଚାଉଳ ପିଠା ମାନେ ପିଠଉ ପାଇଁ କରାହେଇଛି।
କହୁନୁ। ଆମେ ତାହେଲେ ଘରେ
ହୁଁ ସେୟାପା ଫୁଣି ପୁଣି ଯଦି ନପାଇବା ପୁଣି ମ ତା ର ଦିନ ବି ବତୁରା ହୁଏ ଯେହେତୁ ପୁଅ ପାଇଁ ସବୁବେଳେ ବ ତରେ ଯୋଉ ପିଠ କର ହେଇକି ଥୁଆ ହଉଛି ସେ ଅଛି ଅଳ୍ପ ତ ଯୋଉ ପିଠା କରିବା ପାଇଁ ଏଇଟା କହିଲି ମୁ ଆଁ କରିବା ପାଇଁ କରିବୁ। ପୁଣି ପିଠା ମ କେହି ବେଶୀ ଭଲ ପାଉନାହାନ୍ତି ଚକୁଳି କିମ୍ବା ଇଟଲି କଲେ ତାଙ୍କର ମନ
ମୁଁ ରହ ଦେଖ ଦେଖିଥିଲି କିଛି ନାଇଁ ଏତେ ଗୋଟେ କେମତି ଗୋଟେ ମୁଆଁ ହେଇଥିଲା ମନେ ପଡୁନି ମୋର। ମାନେ ଇଏରେ ମ ହଁ। ଇଟଲିି ଛ ତାଟିଆରେ ତାଟିଆରେ ତେଲ ମାରିକି ଯୋଉ ଦେଇଥିଲା ମାନେ ଆଗ ଆଣ ଟିକେ ତାପରେ ହେଇଯଉ ପୁର ମାନେ ତାପରେ ପୁଣି ତାପରେ ଆଣ ଦେଲା ତେଲ ମାଜିି ବସେଇଛିି ହେଲା ମୁଆ ପଟେ ଆଗଣ। ଯାହାକୁ ଅଲ୍କୁଆଲି ବ ଏମିତି କରିଦବ ସେ ନା?
ହଁ ଏଠି ଇଏରେ ଇଏରେ ଟିକେ ହବନି ନା। ଯୋଉ ଇଟିଲି ଟା ବାହାରି ବାହାରି ପଡେ ଏଇଟା କରି ଟିକେ ମୋଟା ଳିଆ ଏଇ ହେଲେ ବି ବେଶୀ ବେଶୀ ପୁର ଦେଲେ ହବ। ଭାବିଛୁ ମଝିରେ ଯଦିନ ମଞ୍ଝି ପିଠା କରିବୁ ଏଇ ପୁର ଦେଇକି କି ପୁର କୁ ମସଲା ପୁର।
ହେଇ ଜଦି କରିବୁ ମସଲା ପୁର କରିବୁ ମତେ ହେଇଟା ଭଲ ଲାଗେ ମସଲା ପୁର ଟା। ତାପରେ ଯୋ ଆରାଧ ଆମ ମା କରନ୍ତି ଯୋ ଶ୍ରୀ ଶଙ୍କର ମାମା ଭଲାଗନା। ହଉ ସିଏ ତାଙ୍କର ମାନେ ଯେମିତି ଆମର ମଣ୍ଡା ମୁଆଁ ପିଠା ଯୋଉଁ ମଣ୍ଡା ପିଠା ହଉନି ମଣ୍ଡାପିଠା ଭିତରେ ଆଳୁ ଆଳୁ ଆଉ ହେଁ କଣତ ବିମୀ ତାକୁ କାଟିକି ଟିକି ଟିକି କରିକି। ବଢିଆ ସେ ବନେଇଥାନ୍ତି। ଭଜାରେ କରିକିନି କୋଥାଲୁ ଗୁଡାକ।
ଭଲ ଲାଗୁଛି ଯଦି କରିବ ମୋ ଯିଏ ଛଣା ନ ଖାଇବ ସିଏ ସିଝା କରିକି ଦବ ଖାଇବ।
ନାଇଁ ଛଣା ତ ମୋ ବି ଆଚ୍ୟୁୟେଲି ଖାଇବାକୁ ଇଚ୍ଛା ହଉନି।
ଯେହେତୁ ଛୁଆ ପିଲା ଟିକେ କଁ ମଙ୍ଗୁନାହାନ୍ତି ଧଳା ଧଳା ଦିଶିଲେ। ତାଙ୍କୁ ଟିକେ ହାଲକା ଭାଜ ସଁ ସଁ ଛାଣିଦେଲେ ସେମାନେ ଭଲ ପାଉଛନ୍ତି। ତାଙ୍କ ପାଇଁ କରିବା କଥା ତାଙ୍କ ମନ ସେମାନେ ଯଦି ହଁ କରିବେ କରିବୁ ଏମିତି ବି ଏ ମାନେ ସିୟର ନୁହେଁ ଯେ ଏଇଟା କରିବୁ ବୋଲି।
ଉଁହୁଁ।
ହୁଁ। ଆଉ ଝିଅ କଣ କରୁଛି?
ଆଉ ଯୋଉଁ କଣ କହିଲୁ?
ଝିଅ?
ସେ ସେପଟକୁ ଏପଟେ କହିଲୁ ଭୋଲୁ କରୁଥା ସେପଟକୁ ଯାଇଛି। ମୁହଁ ଲୁଚେଇଁ
ଉଁହୁଁ ଏଇ ଛୁଆ ଦିଟା ଏମିତି ଯାଇଛନ୍ତି ବା ଦୋକାନ ମୁଁ କହୁଥିଲି ପାଠ ପଢିବେ ଯୋଉଁ ସେ ସେବଡ ବଡ ପୁଅର ବହୁତ ପାଠ ଅଛି। ତାଉ ତ ଟିଉସନ ଏଁନୁ ଛୁଟି ଅଛି ପାଞ୍ଚ ଦିନ ପଟେ ତାଙ୍କର ସାର୍ କଣ ନୂଆଘର ଆଡେ ଯିବେ ବୋଲି। କହୁଥିଲେ ତ ସେ ପାଞ୍ଚ ଦିନ ଛୁଟି କରିକି ଯୋଉଁ ଯାଇ ଛନ୍ତି କା କାଲିଠୁଁ ସେ କହିଛନ୍ତି ଏଇଟା ପଢିବ ସେ କାଳେ ପଢେଇଦେବେ ଟିଭି ଦେଖିବାରୁ ନାହିଁ କରିଦେଲି ପଢେଇଦେବି କାଳେ ବୋଲି।
ଭାଇ କତିରେ ପଢିବ।
ସିଏ ଗୋଟେ ଅଦେ ଅଁ ଡାଲାରେ ଆଉ।
ଦେଖୁଛୁ ତ ଆଉ କଣ କିହିବୁ। ଇଏ ତ ଗୋଟେ ପାଠ ଠକ। ପଢିଦେଲା ଭୁଲୁ କରିଦେଲା କହିକି ଗଲା। ଆଉଁ ଘଣ୍ଟେ ପରେ ପଚାରିବ। ଯିଏ ପଢିଛି ତାଙ୍କୁ ସାଙ୍ଗେ ସାଙ୍ଗେ ପଚାରିଲେ ଖୁଦ୍ଧ ଜଣକ।
ହୁଁ ସିଏ ଏମିତି କାଲି କାଲି ଦି ଘଣ୍ଟା ପଡିଲା କହିଲା ଯୋଉଁ। ହଁ ମୁଁ ତମକୁ କହିଦେବି ସେତେବେଳେ ମୁଁ ପଚା ପଚାର ନାଁ ମୁଁ କିଛି ପଢିନି ଆ ମୋତେ ନିଦ ଲାଗିଲାଣି ଆଉ ମୁଁ ପଢିନି ମୋତେ ତମେ ମାରନି କହିକି ସିଏ ଗୋଟେ କାନ୍ଦ ଆଗୁଆ କରିଦ ଦେଇକି ଶୋଇଲା ଥିରିକି।
ତତେ ତ ଆଉଁ ହେଲା ଶୀତ କରିବନି ତାଲା ଟା ଅଛି। ଚାର୍ଲହାକି ଟା ଶିଖେଇବାକୁ ପଡିବନି ହେରା ଅଟୋମେଟିକ ମୁଣ୍ଡ କାମ କରୁଛି ହେଲା।
ନିଜ ସାମ୍ନା ରେ ତାଠୁ ଦେଖା ଦେଖି ସାନ ପୁଅ ଏବେ ତା ଇଏରେ ଚାଲୁଛି ସେ ଯାହା କହୁଛି ସେ ଯେମିତି କରୁଛି ତା ଆଁ ଆଁ ହଁ ତା ଭଳିଆ କଥାବାର୍ତ୍ତା
କପି କରନ୍ତିନି କି ଛୁଆ ଦେଖୁନୁ କି ମାନେ
ସେ ଯେମିତି ମାନେ ଗାଲୁ କରିକି ଟିକେ ବେଳେ ବେଳେ କରୁଚି ସେ ବି ଏମିତି ତାର ମାନେ ଡିଟୋ ତା ଭଳିଆ ତ ଚାଲିଛି ଆଉଁ। ଆଉ କହିପାରିବୁ
ହଁ, କିଆଁ କହୁଚୁ, କାହିଁ କହୁଚୁ, ଭାଇ କେମିତି କହୁଚି, ଭାଇ କେମିତି କହୁଚି? ମତେ ଖାଲି ତମେ କହୁଚ, କାଇଁ ଭାଇକି କିଛି କହୁନ, ସେ ହଁ, ସେ କେତେ କଥା କହୁଚି, ମତେ ଖାଲି ତମେ କହି ଶିଖିଚ। ଭାଇ କିି କାଇଁ ତ କହୁନ? ମତେ ଭଲ ପାଅନି, ଭାଇକି ଭଲ ପାଅ, ମାର ଯେ ମାର ମତେ। ମତେ ମାରିଦିଅ, କେତେ କଥା କହୁଚି ସେ। କମ୍ କୁହେ, କଣ କହିଲ?
ଆଲୋ ଏମିତି ବଡ କହୁଚି କି?
ଏମିତି ବଡ କହୁ ହଁ ଏମିତି ବଡ କହୁଚି ନା, ତ ସାନ ସେଇଠୁ ଟିକେ ଟିକେ ତାର
ନିହାତି ତାର ଭାଇ ଆଉ, ଭାଇ ଭାଇ ଛୁଆଙ୍କୁ ଯେତେ କହିଲେ କଣ ହବ? ସେ ତାଙ୍କ, ମାନେ ତାଙ୍କ ଲେବୁଲ୍ ପିଲାଙ୍କଠୁ ଶିଖିବେ ହେଲା। ଯେତେ କହ
ହଉ ମୁଁ ଯାଉଚି ନଡିଆ ଟିକେ ଭାଜିବି ତ ଆଉ ରଖୁଚି, ହଉ ହଉ
ଓକେ ବାୟ ବାୟ ବାୟ।